ହୁଁ।
ହଁ।
କଣ କରୁଛ ଆ।
ଏଇ ବସିଛି।
ହଁ ଖାଇସାରିଲାଣି
ହଁ ଖାଇସାରିଣିି।
ଆ ମୋ କଥା ତମେ ପୁରା ଭୁଲି ଗଲଣି।
ଓ ଓୋ ନାମ ପୁଲି ବି କଣ ଏଇ ରଜ ପାଇଁ ତ ଟିକେ ବ୍ୟସ୍ତ ଆଉ କଣ।
ଘରେ ସବୁ ବନ୍ଧୁବାନ୍ଧବ ହେଇଛନ୍ତି ବୋଲି ତମେ ଭୁଲି ଯାଇ
ଓ ହ ହ ହଁ ହଁ ବା ସେଇ ହେଲା ରଜ ତ ଗୋଟେ ମାନେ ବର୍ଷକୁ ଥରେ ଆଉ ସେଇ ବନ୍ଧୁବାନ୍ଧବ ତ ଘରେ ପୁରି ଯାଇଛି ନା ଆଉ।
ଆମର ବି ସେ ଆମର ବି ସବୁ ବନ୍ଧୁବାନ୍ଧବ ଘରେ ବୁୀଛନ୍ତି।
ଓହୋ ତମର ସେପଟେ ଭଲ ହୁଏ କି ରଜ।
ହଁ ରଜ ଆମର ବଡ ପର୍ବ ଏପଟରେ।
ଓହୋ ତାର ଏବେ ବହୁତ କାମ।
ହଁ ସେ ସେଇଥିପାଇଁ ତ ବନ୍ଧୁବାନ୍ଧବ ଆମ ଘରେ ଭର୍ତ୍ତି ହେଇଛନ୍ତି। ଏ ଆମର ଘରେ ଯେତିକି ଥିଲୁ ତାଠାରୁ ପୁଣି ଏବେ ଦେଇ ନନା ଛୁଆ ସମସ୍ତେ ଆସିଛନ୍ତି।
ଓହୋ ରଜ ଟା ତାେଲେ ତମର ଆଉ।
ହଁ ଆମର ହେଲା ଯୌଥ ପରିବାର ମାନେ ବଡ ପରିବାର ହୁଁ। ହଁ ଆଉ ଦାଦାଙ୍କର ହେଲେ ଛୋଟ ପରିବାର ତାଙ୍କର ଚାରି ଜଣ ତାଙ୍କର ଛୋଟ ପରିବାର। ଆଉ ବଡ ବାପା ଘର ହେଲେ ବଡ ପରିବାର ତାଙ୍କର ସାତ ରୁ ଆଠ ଜଣ ପରିବାର। ଆମର ହେଲେ ଯୌଥ ପରିବାର ଆମର ହେଲେ ବହୁତ ବଡ ପରିବାରନ୍ ଆମର ହ ଅଛନ୍ତି କୋଡିଏ ଜଣ ଭଳିଆ ହେବେ ଆଉ ବାପା ଆମ ଶ୍ୱଶୁର ଅଛନ୍ତି। ତାଙ୍କ ତଳେ ଯିଏ ଶ୍ୱଶୁର ଅଛନ୍ତି। ଆଉ ତାଙ୍କ ତଳେ ଯୋଉ ସାନ ଆପ ଶଶୁର ସିଏ ଅଛନ୍ତି। ଆଉ ତିନି ଜଣ ଶ୍ଶୁର ଇଏ ହେଲେ ତିନି ଭାଇ ଆଉ ଆମେ ତିନି ଯା ଶାଶୁ ଦି ଜଣ ଛୁଆ ପିଲା। ଆଉ ନଣନ୍ଦ ଆମର ଛଅ ଜଣ ସମସ୍ତେ ଆସିଛନ୍ତି ରଜ ପାଇଁ।
ଜଏଣ୍ଟ ଫ୍ୟାମିଲି ମତେ ବହୁତ ଭଲ ଲାଗିବଲ ମାନେ ଜଏଣ୍ଟ ଫ୍ୟାମିଲି ଭଲ ମିଶିକି ରହିବ ଭଲ ନାଇଁ କି? ଟିକ କାମ ପାଇଁ ସିନା ହଇରାଣ କାମ ପାଇଁ ଟିକେ ସିନା ହଇରାଣ ନହେଲେ
କାମ ପାଇଁ ବି କିଛି ହଇରାଣି ନୁହଁ ସମସ୍ତେ ମିଳିମିଶି କାମ କରିଦଉଛନ୍ତି। କାମ କିଛି ଜଣାଇ ପଡୁନି ଛୁଆ ପିଲା ଘର ହେଲା ବେଳକୁ ବହୁତ ଭଲ ଲାଗୁଛି ବଡ ପରିବାର ସେଥିପାଇଁ ଭଲ ଲାଗୁଛି।
ଏପ ଆମର ତ ଛଅ ଜଣ ଲୋକ। ଦେଖିଲାକୁ ମୁଁ ମଝି ମାନେ ମୋ ବଡ ଭଉଣୀ ସିଏ ବା ହେି ପଡଛି ଆଉ ମୁଁ ମଝି ଝିଆ ଭଉଣୀ ତ ଭୁବନେଶ୍ଵର ରହୁଛି ଆଉ ମୁଁ ଆମ ପୁଅ ଆୋ ମା ବାପା। ଘରେ ଆମର ଏ ନା ତିନିଟା ମଣିଷ ଆଉ ର ରଜ ପାଇଁ ଆଜି ଯେହେତୁ ସମସ୍ତେ ସେ ବଡ ଦେଇ ଆମ ପିଇସି ଏ ସବୁ ରଜ ପାଇଁ ଯେହେତୁ ଆସିଛନ୍ତି। ଭଲ ଲାଗୁଛି ଏକୁଟିଆ ସବୁବେଳେ ରହି ରହି ତ ବିରକ୍ତ ଲାଗିବେ ଏ ରଜ ଯେହେତୁ। ସବୁ ଆସିଛନ୍ତି ଆଉ।
ସେଥିପାଇଁ ତମକୁ ଆଜି ଭଲ ଲାଗୁଥିବ ଆଉ
ହଁ ଆଜି ଆମର ସେଇ ଚୁନା କୁଟା ହେଇଛି ପିଠା ହବ ନା ତ ସେଥିପାଇଁ ଚୁନା କୁଟା ହେଇଛି।
ରଜରେ ସବୁଠାରୁ ଭଲ ଲାଗେ ପୋଡପିଠା।
ହଁ।
ପୋଡ଼ପିଠା ଆମର ତ ବହୁତ ଲୋକ ଅଛନ୍ତି ନା ଛୁଆ ବି ଅଛନ୍ତି ରଜ ପାଇଁ ଝିଅ ମାନେ ସମସ୍ତେ ଅ ଅଛନ୍ତି ଆମ ଛୁଆ ଗୁଡା। ସେଇଥିପାଇଁ ରଜରେ ଆମର ପୋଡ ପିଠା କାକରା ପିଠା ଆଉ ଆରିସା ପିଠା ପିଠା ଆଉ ଇଟିଲ ପିଠା ଆଉ ଅନେକ ପି ସେଟା ହବ ଲଡୁ ଆଉ ଖିରି ପୁରୀ ମଟର ତରକାରୀ ଏମିତି ସବୁ ହବ ସମସ୍ତେ ଅଛନ୍ତି ନା ଆସଛନ୍ତି ବୁଲିବା ପାଇଁ ରଜ କାଟିବା ପାଇଁ ଛୁଟିରେ। ସେଥିପାଇଁ ଆମର ଅନେକ ପ୍ରକାର ଜିନିଷ ହବ।
ହ ଭଲ ଆଉ ଏତେ ଜଣ ସମସ୍ତେ ମିଶିମଶ
ଆଉ ଆମର ରଜର ବୁଲିବା ପାଇଁ ଏଇଠି ଯାଆନ୍ତି ମେଳା ବୁଲିବା ପାଇଁ ଆମର ଏଠି ମେଳଣ ପଡେ ନା ରଜ ବୁଲିବା ପାଇଁ ଯାଆନ୍ତି। ତେ ସନ୍ଧ୍ୟା ହେଲେ ରଜ ବୁଲିବା ପାଇଁ ଯାଆନ୍ତି। ସମସ୍ତେ ବହୁତ ଅଧିକ ବଡ ପରିବାର ଯେହେତୁ ସମସ୍ତେ ଭଲ ଭଲ ଜିନିଷ ସମସ୍ତଙ୍କ ପାଇଁ ଆଣନ୍ତି। ଛୁଆ ପିଲା। ପାଇଁ ବଡ ଲୋକଙ୍କ ପାଇଁ ସମସ୍ତଙ୍କ ପାଇଁ ସମସ୍ତେ ଆଣନ୍ତି ଜେଜେ ଜେଜେମାଙ୍କ ପାଇଁ। ସମସ୍ତଙ୍କ ପାଇଁ ଜିନିଷ ପତ୍ର ଆସେ ଆଉ ଏଠି ବୁଲିବା ପାଇଁ। ରଜରେ ବୁଲିବା ପାଇଁ ବହୁତ ଭଲ ଲାଗେ ଘର ଆଗରେ ଆମର ଦୋଳି ପଡେ ଆଉ ଚକିରେ ଦୋଳି ଖାଇ ଦୋଳି ଡଙ୍ଗା ଦୋଳି ଆଉ ଟ୍ରେନ ଦୋଳି
ଏବେ ସିନା ଭଲ ଲାଗିବ ଯେତେବେଳେ ପଳେଇବେ ଭାରି ଦୁଃଖ ଲାଗିବ।
ବହୁତ ଦୁଃଖ ଲାଗିବ ଘର ଅଛନ୍ତି ଘର ସମସ୍ତେ ଅଛନ୍ତି ବହୁତ ଭଲ ଲାଗୁଛି।
ହୁଁ ପଲେଇଲା ପରେ ଦୁଃଖ।
ସମୟ କେମିତି କଟି ଯାଉଛି ଯେ ତାକୁ ଜଣା ପଡୁନାହିଁ।
ହୁଁ।
ହୁଁ ହୁଁ ଆଉ ଆଉ ତମର କୋଉ କୋଉ ପର୍ବ ସବୁ ଭଲ ଲାଗେ ତମକୁ?
ଆ ଆମର ଏଇ ଦୀପାବଳି ବି ଭଲ ହୁଏ। ମତେ ହଁ ଦୀପାବଳି ଯୋଉ ଦୀପାବଳି କୁହନ୍ତିନି। ହଁ ମତେ ତ ବହୁତ ଭଲ ଲାଗେ କିନ୍ତୁ ମୁଁ ବାଣ ଫୁଟେଇ ପାରେନି ମତେ ବହୁତ ଡର ଲାଗେ। ହଁ ଆମର ସେଟା କଣ କହିଲେ ଦିନପ ଦିନ ଆମର ସେଇଦିନ ହବ ପିଠା ଯୋଉ ବିରି ବିରିରେ ହବ ଡାଲି। ସେ ମୁଗ ଡାଲି ବା ବିରି ଡାଲି ହଉ ପିଠା ଭାତ ଭ ସେ ଏମତି ହବ। ହେଇସାରିଲା ପରେ ଆମର ରାତି ବେଳେ ଯୋଉ ଆ କଣ କହିଲ ମଣ୍ଡାପିଠା ହବ ତାପରେ ଆମର ପହିଆ ଡାକନ୍ତିନି ଖାଡିରେ ଫାଷ୍ଟ ଏମିତି ବନ୍ଧା ହବ ଏ ପହିଆ ଡାକିଆ ସାତଟା ପିଠା ସେଇ ଯୋଉ ଡାଲି ଭାତ ଭଜା ଯାହାବି କରିଥିବ ସେଟା ହାଣ୍ଡି ସାଳେ ଦିଆହବ। ହାଣ୍ଡି ସାଳେ ଦିଆସାରିଲା ପରେ ତାପରେ ଆମର ଆଁ ଠିକ୍ ଯେତେବେଳେ ମାନେ ବଡ ବଡୁଆକୁ ଯେତେବେଳେ ଡାକନ୍ତି ଯୋଉମାନେ ମରିଯାଇଛନ୍ତି ତାଙ୍କୁ ଡାକିବେ ନା? ତ ତାପରେ ଯାଇକି ରାସ୍ତାକୁ ଯିବେ ଆମର ଗୋବର ସେଇଠି ମେଞ୍ଚିଥିବ ସେଇଠି ନେଇକି ସେଇ ହା ଖାଡି ଟାକୁ ପୋତା ହବ ପୋତିକି ଡକା ହବ ଘରକୁ। ତାପରେ ଘରେ ନନା ଆସିଥିବେ ପୂଜା ଗୋଟେ ହବ। ପୂଜା ହେଇସାରିଲା ପରେ ତାପରେ ଆମେ ସେଇଟା ଦୀପାବଳି ମାନେ ଯେତେବେଳେ ବଡ ବଡିଆକୁ ଦେଇ ସାରିବେ ଖାଇବା ପାଇଁ, ତାପରେ ଆମେ ମାନେ ପିଠା ଖାଉ। ଖାଇକି କି ରାତିରେ ବାଣ ତ ମା ଡର ଲାଗେ ବାଣ ତ ଫୁଟେଇ ପାରୁନା ତ ଖାଲି ଦେଖିବା କଥା ଆଉ। ଏଇଆ ହ ହଁ।
ହୁଁ। ଆମର ବି ସେମିତି ଦୀପାବଳି ଭଲରେ ପାଳନ କରାଯାଏ। ଆଉ ଯୋ ସେଟା ଗୋଟେ କଣ କିଏ ପୂର୍ଣ୍ଣମୀ ବି ଆଉ ଗୋଟେ କୁହନ୍ତି ଗହ୍ମା ପୂର୍ଣ୍ଣମୀ ନା କଣ ଗୋଟେ କୁହନ୍ତି। ସେଇଟା ସେଇଥିପାଇଁ ସେଦିନ ତ ଏକରେ ଗହ୍ମା ପୂର୍ଣ୍ଣମୀ ଆଉ ଏକରେ ଦୀବାବଳି ଦୀପାବଳି ଦୀବାଲି ଆଉ ସେ ଦିନ ଆମର କଣ ହୁଏ ନା ଯୋଉ ସକାଳୁ ଫାଷ୍ଟ ଘର ଦ୍ୱାର ସବୁ ପୋଛା ପୋଛି ହେଇଯାଏ। ସଫା ହେଇଯାଏ। ଘର ଦ୍ବାର ସଫା ହେଇ ସାରିଲା ପରେ ନା କଣ ତାପରେ ସେଦିନ ଆମର କେହି ଖାଆନ୍ତି ତିନି ଯୋଉ ଯୋଉମାନେ ଡାକିବେ ଦେଇ ପିଣ୍ଡିରେ ଦେବେ ବେ ମାନେ ହାଣ୍ଡିଶାଳେ ଦିଅନ୍ତି ସେମାନେ ସେଦିନ ଖାଆନ୍ତିନି ମାନେ ଉଷୁନା ଖାଆନ୍ତିନି। ସେମାନେ ସେଦିନ ଯୋଉ ରୁ ଟି ଖାଇବେ ନହେଲେ ଯୋଉ ପିଠା ପିଠା ହେଇଥିବ ଖାଇବେ। ସେଇଟା ସବୁ ଖାଇବେ କିନ୍ତୁ ସେ ଭାତ ଖାଆନ୍ତିନି ହଁ। ଆଉ ହେଲା ତାପରେ ଆମର ଆଉ ଅନ୍ୟମାନେ ସବୁ ଉଷୁନା ଖାନ୍ତି ତାଙ୍କ ପାଇଁ ଉଷୁନା ଭାତ ତିଆରି ହୁଏ। ତିନିଟା ହେଇବଲା ପରେ ସମସ୍ତେ ଆମର ଯା ମାନେ ଆଉ ଶାଶୁ ମାନେ ସମସ୍ତେ ପିଠା କରିବା ପାଇଁ ବସି ପଡନ୍ତି ଆମର ଯେହେତୁ ବଡ ଫ୍ୟାମିଲି ନା? ସେଇଥିପାଇଁ ପିଠା କରିବା ପାଇଁ ବସି ପଡନ୍ତି। ମଣ୍ଡା ପିଠା ହୁଏ ଆମର କାକେରା ପିଠା ହୁଏ। ଆଉ ହଉଚି ଯୋଉ ଯିଏ ଆରିସା ପିଠା କରିବେ ସିଏ ଆରିସା ପିଠା କରନ୍ତି। ଆଉ ଏମିତି ଚାରି ପାଞ୍ଚ ପ୍ରକାର ପିଠା ହବ ଆଉ ଆମର କଦଳୀ ଆସେ ଗୋଟେ ବଡ ଵଡ କଦଳୀ ପତ୍ର ପଡିବ, ଚଉୁରା ପାଖରେ ଆମରେ ସେ ଗୋଟେ ବଡ କଦଳୀ ପତ୍ର ପଡିବ। ସେଠି କଂ କରିବେ ନା ଆମର ନନା ମ ଆସନ୍ତିନି। ନିଜେ ନିଜେ ଘରେ କରନ୍ତି। ଆଉ ଆସିବେ ସେ ସମସ୍ତେ ତେ ଯିଏ ବଡ ଥିବେ ଘରେ ଯିଏ ଦେବେ ସିଏ ଯିବେ ଯାଇଙ୍କି କଣ କରିବେ ନା ସେ ସି ପୁଢ ପୁଢ କରିକି ସାତ ପୁଢ଼ ଆଗେ ଦେବେ କଦଳୀ ପତ୍ରରେ ଦେବେ। ଦେଲା ପରେ ତାକୁ ପାଣି ଛଡେଇବେ ଦୀପ ଧୂପ ଦେଇକି ବନ୍ଦେଇବେ। ବନ୍ଦେଇ ସାଇଲା ପରେ ଯିଉ ତାପରେ ଉ ଘରକୁ ଆଣିକି ସେ ଦେଇ ପିଣ୍ଡି ସେ ଖାଇବାକୁ ସବୁ ଦେବେ ଯାହା ଆମ ପିଠା ଖିରି ପୁରୀ କରିଥିବେ ସବୁ ତାକୁ ଆଣିକି ଦେବେ। ଦେଲା ପରେ ସେଉଠୁ କଣ କରିବେ ନା ସେଇ ଦେଇ ପିଣ୍ଡିରେ ଦୀପ ଲାଗିଥିବ। ସେଇଠୁ ଆମର ହାଣ୍ଡି ଶାଳୁ ସେ ଖାଡି ଜଳେଇକି ଲଗେଇକି ନେବେ। ନେଇକି ବଡ ବଡୁଆଙ୍କୁ ଡାକିବେ ଡାକା ହେଲା ପରେ ତାପରେ ନେଇକି ତାକୁ ଯୋଉ ଗୋବର ଗଢିଆ ଆମର ଅଛି ଖତ ଗଢିଆ ସେଇଠି ନେଇକି ତାକୁ ପୋତିକି ଆସିବେ। ଆଇଲା ପରେ ଆମେ ସମସ୍ତେ ମିଳିମିଶିକି ସେ ଖାଦ୍ୟକୁ ବସ୍ ବସିକି ଖାଉ। ଉ ଏମିତି ଆମର ଦୀପାବଳି ପାଳନ କରାଯାଏ ଆଉ।
ହଁ।
ଆଉ ବାଣ ତାପରେ ସମସ୍ତେ କଣ କରୁନା ଖିଆ ପିଆ ସରିଲା ତାପରେ ସମସ୍ତେ ସାତ ଛାତ ଉପରୁକୁ ପଳେଇବୁ ଯେହେତୁ ବାମ୍ ମାନେ ବମ୍ ଫମ୍ ଫୁଟେଇଲେ ବାୟୁ ପ୍ରଦୂଷଣ ହବ ସେଥିପାଇଁ ଆମେ କଣ କରୁନା ଏଇ ଝିରି ର୍ଝିରି ଏ ଯୋଉ କାଚିଣ୍ଡି ବାଣ ସାପ ବାଣ। ଆଉ ଫୁଲ୍ ଝରି। ଏଇଗୁଡା ସବୁ ଫୁଟଉ କଣ ବାଣ ଫୁଟେଇବା ଦ୍ଵାରା ବାୟୁ ପ୍ରଦୂଷଣ ତ ଏକେରେ ହବ। ଦୁଇ ରେ ହଉଚି। କିଏ ପୋଡିଯିବେ ଜଳିଯିବେ ଛୋଟ ପିଲା ମାନେ ଉଁ ସେଥିପାଇଁ ଆମେ କଣ କରୁ ନା। ଛୋଟ ଛୋଟ ବାଣ ଯାହା ଦ୍ଵାରା କାହାର କିଛି କ୍ଷତି ନ ହେଇ ପାରିବ। ସେଇ ପ୍ରକାର ର ବାଣ ନେଇକି ଆମେ ଛାତ ଉପରେ ସମସ୍ତେ ମିଳିମିଶିକି ଫୁଟାଉ ଆଉ। ସମସ୍ତଙ୍କୁ ଭଲ ଲାଗେ ମନଖୁସି ରେ ସମସ୍ତେ ଏଞ୍ଜୟେ କରନ୍ତି ଦିପାବଳୀ ଟାକୁ।
ହୁଁ ଯାହା ଗୋଟେ ପର୍ବ ଆସିଲେ ମାନେ ଭଲ ଲାଗେ ନାଇଁ?
ହଁ ଆଉ ବି ସୁଧା ଚାରିଟା ବେଳେ ହେଲେ ଆମର ଅ ଝିଅ ମାନେ ସେ ସବୁ କଣ କରନ୍ତି ନା ଘରେ ସବୁ ରଙ୍ଗୋଲି କାଟନ୍ତି ରଙ୍ଗୋଲି କାଟିକି ତାପରେ ଦୀପ ସବୁ ସଜାଡିକି ବହୁତ୍ ସୁନ୍ଦର ସୁନ୍ଦର ସଜେଇ ଦିଅନ୍ତି ଭାରି ଭଲ ଦେଖାଯାଏ। ଆଉ ଚିତ୍ର କାଟା ଯାଏ ବିଭିନ୍ନ ପ୍ରକାରର ଦୀପ ଜଳୁଥିବ ଚିତ୍ର କଟା ଯାଏ। ଯାଏ। ମୟୂର ଚିତ୍ର କଟାାଯାଏ ଜଗନ୍ନାଥ ଆମ ଆଦ୍ୟ ଠାକୁର ଜଗନ୍ନାଥ ତାଙ୍କ ଚିତ୍ର କଟ୍ କଟାଯାଏ। ମଙ୍ଗଳା ମାଙ୍କ ପାଖରେ ଯାଇ ତାଙ୍କ ପାଖରେ ଦୀପ ହିପ ଲଗାଯାଏ ଆମର ମନ୍ଦିର ଅଛି। ମଙ୍ଗଳା ମନ୍ଦିର ହନୁମାନ ମନ୍ଦିର ମା ମାଆଙ୍କ ପାଖ୍ ପାଖରେ ଯାଇ ସେଠି ସେ ପୁରା ମନ୍ଦିର ସାରା ଦୀପ ଲଗାଯାଏ ଏଇଠି ହନୁମାନ ଠାକୁର ତାଙ୍କ ପାଖରେ ବି ସୁଦା ଚାରିପଟ ଦୀପ ଧୂପ ସବୁ ଲଗାଯାଏ। ଆଉ ବିସ୍ ପୁରା ଦୁ ଆଲୋକିତ ହେଇଯାଏ ଆଉ ଗୋଟେ ବଢିଆ ଜିନିଷ ଆମେ ସମସ୍ତେ ମାନେ ଭାଇ ଅପା ଆମେ ସମସ୍ତେ ଛାତ ଉପରେ କଣ କରୁନା ଆକାଶ ଛତା ଆକାଶ ସସ୍ତା ଉଡେଇବା ପାଇଁ ଆମୁ ଉଁ ଭଲ ଲାଗେ ସେଇଥିପାଇଁ ଯାଇକି ଛାତ ଉପରେ ଆମେ ସମସ୍ତେ ଉଡୁ।
ହୁଁ ହୁଁ ହଁ ଆକାଶ ଛତା ଭଲ ଲାଗେ ନାଇଁ?
ଆଜ୍ଞା ଏମିତି ଆମର ଦୀପାବଳି ପାଳନ କରାଯାଏ। ଆଉ ଭଲ ହୁଏ ଆମର ଦୀପାବଳି ଏପ୍ ଏପଟେ ବହୁତ୍ ଭଲ ହୁଏ ଆମେ ଭଲରେ ବି ସେଲିବ୍ରେଟ କରୁ ସେ ଦିନ ଗୁଡାକୁ। ମନ ଖୁସିରେ ବି ସେଲେବ୍ରେଟ କରୁ।
ହଁ ସେଇବା ସେ ବର୍ଷକର ଥରେ ମାନେ ହୁଁ ଏକାଠି ମିଶିକି ମାନେ ଗୋଟେ ପୂଜା କି ଯାହାବି ହଉ ମା ଏକାଠି ବସିକି ଖାଇବା ମଜା ବି ଅଲଗା ନାଇଁ?
ଆଲଗା।
ହଁ ଆଉ ତମ ଝିଅ ବହୁ ଛୋଟ?
ହଁ ବହୁତ୍ ଛୋଟ ସେ ଏବେ ଏ ପାଞ୍ଚ ମାସ ଛଅ ମାସର ଛୁଆ ସିଏ ଏଇନା କଣପାରିବ ସିଏ ଦେବେ କିଛି କରିପାରିବ ନା? ତା ପାଇଁ ଅଧିକ ସମୟ ଯାଉଛି ସେଥିପାଇଁ ତାକୁ ଧରିକି କାମ କରିବା ପାଇଁ ସବୁ ପଡୁଛି ଆଉ। ଏୟା ଆଉ। ହଉ ତାହେଲେ ଠିକ୍ ଅଛି ଆଉ କେତେଳେ ମୁଁ ଫୋନ କରିବି ଆମେ କଥା ହବା।
ହଉ।